ହ୍ୟାଲୋ, କୁଅ,
ହୁଁ-ଉ-ଉ-ଉ କଣ ଆସିଲଣି?
କୁଆଡେ ସେଠିକି?
ମୁଁ କହିଲି ସିଏ ଆସିଲେଣି?
ମତେ କହିଲେ କି ବାହାରିବ?
ହୁଁ।
ଦଶ୍ ପନ୍ଦର୍ ମିନିଟ୍ ଭିତରେ।
ତା ପୋଗ୍ରାମ୍ ଚା କଣ କରିଛନ୍ତି?
ହଁ ମତେ ଲାଗୁଚି। ବାକି ଜଣା ପଡ଼ୁନି କ୍ଲିଅର୍ ଲି। ଏଇଥାଇପାରେ।
ଦେଖିଆ ଇଏ କଁ କହୁଛି। କରିଥିଲେ କରିଥାନ୍ତି କଁ କହିବି?
ମୁଁ ଆଉ କଉନି।
ହଁ ସେଇ କଥା।
ସେୟା କହିଲେ କହିଲେ ହି ପ୍ରୋବ୍ଲେମ୍।
କହିଲେ ବି ପ୍ରୋବ୍ଲେମ୍ ଯାହା କହିଲ। ତ ସେ ତ ଛୋଟ ପିଲା ହେଇକି ନାହାନ୍ତି ନା ତ ତାଙ୍କ ଇଚ୍ଛା ତାଙ୍କ ଲାଇଫ୍ ଯାହା କରିବେ ଅ
ଥେଇଆ ହି।
ହୁଁ ଆଉ ତମର ଯୋଉ କାମ ଚ୍ ଚାଲିଥିଲା ସେଟା ସରିଗଲା?
କାଲିଟୁ ଗୋଟେ ନୂଆ ବେଶ୍ ରେ ମିଳିଚି।
ଅହ ତା ପାଇଁ କିଛି ପଇସା ଫଇସା ମିଳୁଚି ନା ନାଇଁ?
ନା, ନା ଚିପ୍ ଟା ପଇସା ମିଳିବନି। ତଁ। କିନ୍ତୁ ବୋହୁତ୍ ମାନେ ବୋହୁତ୍ ଅଧିକ କାମ ଅଛି।
ଓ ବୁଝିଲି।
କାଲିଟୁ ତ ପୁଣି ଯୋଉଟା। ତମ କ୍ଲାଏଣ୍ଟ୍ କୁ କଲ୍ କରି କରି କଥା ହବାର ଅଛି।
ଓ।
ସେ ତ ଆହୁରି ମୁଣ୍ଡ ଖରାପ୍ କାମ।
ହୁଁ।
ଏଇଥି ପାଇଁ।
ଜାଣିଛ ନା ଗାଡ଼ିର ହେଲା ବେଟ୍ ରି ଯୋଉ ବାଇକର ବ୍ୟାଟ୍ ରୀଟା ପ୍ରୋବ୍ଲେମ୍ ହେଲାଣି। ସେ ବ୍ୟାଟ୍ ରୀର ୱାରେଣ୍ଟି ବି ସରିଯାଇଛି ହେଲା ଆଉ ଯଦି ନୂଆ କିଣିବ ସେଇ ଦି ହଜାର୍ ପାଖାପାଖି କଁ ଖର୍ଚ୍ଚ ହବ ପନ୍ଦର୍ସ ନା କଁ ଭଳିଆ। ମୁଁ କହୁଥିଲି ବି କେ କୁନୁ ଏପର୍ଯ୍ୟନ୍ତ ଭଲ ଥିଲା ତତେ କେବେଠୁ କହିଲାଣି ମାସେ ହେଲାଣି ମାସେ ଉପରେ ହେଇଗଲାଣି ମୁଁ କ କହିଲାଣି ତୁ ଶୁଣୁନୁ ମୋ କଥା ହେଲା। ହି କହୁଥିଲା ଯେ ଆଉ ଆଜି କହିଲା ଯେ ହଁ ବିକିଦବା ଆଉ କବାଡ଼ିଆ ବାଲାଙ୍କଟୁ ବୁଝେ ସେମାନେ ଯଦି ସେଇ ତିରିଶି ବି ତେରେ ହେଇଯିବ ଦେନ୍ ଆଉ କାଇଁ କୁଆଡ଼େ ନେବି ଆଉ ଅନ୍ତେ କବାଡି଼ଆ ବାଲା ସେ ଗ୍ ନେଲେ କଣ ପାଟ୍ ଫାଟ୍ ଖୋଲ୍ ଲ୍ ଦେବେ ସେ ଫାଇନ୍ ଫାଇନ୍ କିଛି ବି ଆଉ କାଟିବାକୁ ପଡ଼ିବନି। ହେଲା ଆଉ ଅନ୍ୟ କୋଉଟି ଦେଲେ ଯଦି ସେତିକିରେ ହେଲା ମତେ ପୁଣି ଫାଇନ୍ କାଟିବାକୁ ପଡ଼ିବ ଦେଖେ ମୁଁ ଯାଇକି ଆମ ତ୍ ଗୋଦାମ୍ ପାଖରେ କଣ ହଁ ଇଏ ତ କହୁଛନ୍ତି କହିଲେ କୋଡ଼ିଏ ତିରିଶି ଏ-ଏମିତି କହିଲେ।
ଆମର ସ୍କୁଟି ଟା ତିରିଶ୍ ହଜାର୍ ହୋଉନି।
କେତେ ବର୍ଷ?
ଆଠ ବର୍ଷ।
ହୁଁ। ହୁଁ ସେତିକି ହେଲେ ହଅନ୍ତା ମୁଁ ଭଗବାନ୍ ଙ୍କୁ ଡାକୁଛି ଭଲ ହୁଅନ୍ତା ନହେଲେ ଆଉ ଆଛ୍ ଯଦି ସୋ ରୁମ୍ ରେ ଦେଲେ କେତେ ତମକୁ ଲାଗୁଛି ହବ ବୋଲି?
ଅଧିକ ନୁଅଁ। ଦଶ ହଜାର୍ ବି ମିଳିବନି।
କିନ୍ତୁ କାହିଁକି ଏତେ କମ୍ କଁ ପାଇଁ?
କେତେ ବର୍ଷ ହେଲାଣି ତୋ ଗାଡିକୁ?
ତାର ତେର କି ଚଉଦ ବର୍ଷ।
ଆର ତ ତାଲେ ତମେ ଡେପ୍ରିସିିଏଟ କରୁନ? ପର ଇୟରେ ଟେନ୍ ପରସେଣ୍ଟ। ଆସେଟ୍ ର ଭାଲ୍ୟୁ ଜିର ହେଇଯାଇନି ମିନିମମ୍ ଟା ଟେନ୍ ପରସେଣ୍ଟ ଡେପ୍ରିସିିଏଟ ହ ବାକି ତାପରେ ଗାଡିର କଣ୍ଡିସନ ଆଉ ଗାଡିର କଣ୍ଡିସନ ତ ପୁରା ବେକାର ନା।
ସିଏ ତ ଏବେ ସବୁ ପକେଇଛି ଚକା ଫକା ହରିକା ସବୁ ପକେଇଛି ଏବେ ସବୁ। ଇଏ କେତେ ରେ କିଣିଥିଲା ମୁଁ କଣ ଜାଣିଛି ମୋର ମ ମାନେ। କହିଛି ବୋଲେ ମୋର ମନେ ନାହି।
ଆଭରେଜ ୱନ୍ ଲାଖ ଧରିକି ଚାଲ।
ହୁଁ ତେର ବର୍ଷରେ କେତେ ପରସେଣ୍ଟ?
ପର ଇୟର ଟେନ୍ ପରସେଣ୍ଟ ଡେପ୍ରିସିଏଟ୍ କରିବ।
ହୁଁ। ପରୟଅର ଟେନ ପରସେଣ୍ଟ ହେଲେ ଦ ତାହେଲେ ମାନେ ଟେନ ପର୍ସେଣ୍ଟ ମାନେ ଦଶ ହଜାର। ଗଲା ଗୋଟେ ଫଷ୍ଟ ବର୍ଷ। ତ ସେଇ ଲ ସେଇ ଲକ୍ଷେ ଟଙ୍କା ଉପରେ ହିଁ ପୁଣି ଦଶ ଦଶ ପରସେଣ୍ଟ ଆଉ। ଓ ଏମିତିକା ସଳା। ଇ କେସା କ୍ୟାଲକୁଲେସନ ହେ।
ହେଲେ ଆସେଟ ର ଭାଲ୍ୟୁ ଅଲରେଡି ଜିରୋ ହେଇସାଇିଲଣି।
ଓ।
ତ ଏବେ ଯିଏ ନବ ସ୍କ୍ରାବ ଭାଲିଉ ରେ ଖାଲି।
ଓ ହଁ ବୁଝିଲି ବୁଝିଲି।
ସେଇଟା ହେଲା ଅସୁବିଧା ତ ଅଲରେଡି ଯଦି ଜିରୋ ହେଇସାଇଲାଣି। ଆଉ ନେଇକିନା ମାନେ କେତେରେ ଜଣେ‌ ନବ ଭ୍ୟାଲୁର ପଇସା ହିଁ ଦବ। ତାପରେ ସ୍କୁଟି ଟା ଆଣିଲା ବେଳେ ଯଦି ଏକ୍ସଚେଞ୍ଜ ଯଦି। ଥାନ୍ତା ମେ ବି ଟିକେ କଣ ବୋନସ ଫୋନସ ମିଶିକି ବେସି ହେଇଥାନ୍ତା। ହେଲେ ଆମେ ତ ଏକ୍ସଚେଞ୍ଜ ରେ ବି ଦବାନି।
ଏଇ। ଇଏ ତ ଇଏ ସିନା କଣ ହଉଥିଲେ ଇଏ ତ ଆର ତ ଖାଲି ମନ ଇଏ ଆଉ ଅଯୋଥାଟାରେ ମୁଁ ତାକୁ କହୁଛି ଗାଡିରେ ନ ମ୍ୱବର ପ୍ଲେଟ୍ ସେମ୍ କରେନା କଣ ପାଇଁ ଅଯଥା ଟାରେ ଆମେ ପାଞ୍ଚ ହଜାର ଟଙ୍କା ହାଁ।
ଏଇଗାଡି ଟା ତ ତମର ରଖିବାର ହିଁ ନାହିଁ ତମ
ରଖିବାର ନାଇଁ ଦୁଇରେ ଶୁଣ। ରଖିଲେ ବି ଏକତ ମୋର ଇଚ୍ଛା ନଥିଲା ରଖିବାକୁ ଦୁଇରେ ରଖିଲେ ବି କଣ ପାଇଁ ଅଯଥା ଜିନିଷରେ ମାନେ। ଦେଖ ମାନେ ଏଇଟା ଗୋଟେ ଶକ୍।
ହଁ ମାନେ ମୋର କହିଆକଥା ମୁବି ଏ ସବୁୁ ପରେ ନୁହଁ।
ହେଲା ମୋ କହିବା କଥା ଆମର ତ ସକ୍ ପାଇଁ ଆମେ କିଣୁନେ ନା। ତ ଏଇ ଜିନିଷ ଟା କାହିଁକି ମୁଁ ଶ୍ ଶୁଣ ମୁଁ ଶ୍। ସେ ଟାଇମ ରେ ଯଦି ଝଗଡା କରିଥାନ୍ତି ହୁଏତ ଏ ଜିନିଷ ଟା ରହିଯାଇଥାନ୍ତା କିନ୍ତୁ ମୁଁ ସେ ଟାଇମରେ ଯେହେତୁ। ଝଗଡା କଲିନି କାଜୁଆଲି ତାକୁ ମନା କଲି ଦି ତିନ ଥର ଶୁଣିଲାନି ମୁଁ ତାପରେ ଛାଡିି ଦେଲି ମୁଁ କହିଲି ଛାଡ ଯାହା କରୁଛି କରିଥାଉ ହେଲା ମୁଁ ଯଦି ଝଗଡା କରିଥାନ୍ତି ମୁଁ ଲେଖିକି ଦଉଛି। ଯେ ସେ ଜିନିଷ ଟା ମାନେ ହେଇନଥାନ୍ତା। ଯେତେ ବି ଆଜିପଯନ୍ତ ଯହା ବି ହେଇଛି ମୁଁ ଯୋଉ ଜିନିଷରେ ଝଗଡା କରିନି ସେ ଜିନସଟା ହେଇଛି।
ବଟ ତମକୁ ପଇସା ବି ଦବାର ନଥିଲା ତମେ କାଇଁ ପଇସା ଦଉଥିଲ ସେଇ ଜିନିଷ ପାଇଁ। ତମେ କଇଥାନ୍ତ ତୁ ତୋର ନମ୍ବର ପ୍ଲେଟ୍ ଆଣିବୁ ତୁ ତୋ ହିସାବରେ ଆଣେ ମୁଁ ଦେଇପାରିବିନି।
ସେଇ ତ କହୁଛି ଯୋଉ ଜିନିଷ ଟା ମୁଁ ଥରେ ଭାବିଲେ ତାକୁ ରୋକିଆକୁ ଚେଷ୍ ଷ୍ଟା କରିଛି ସିଏ ଯେମିତି ହଉ ଯେ ଯାହାବି ହଉ ଯେବେ ମୁଁ ସେ ଜିନିଷକୁ କାଜୁଆଲି ନେଇଯାଏ ଗଲା ଆଉ। ସରିଲା ସେଇଠି ଜିନଷ। ହଉ ଛାଡ ଯାହା ତ ହେଇଗଲାଣି ହେଇଗଲାଣି ଆଉ କଣ କରିବା।
କଣ କହିଲ?
ମୁଁ କହିଲି ଯାହା ତ ହେଇଗଲାଣି ହେଇଗଲାଣି ଆଉ କଣ କରିବା।
ସେଇ
ଆଉ ତ କିଛି ଫେରିଆସିବନି ସାଡ ସେଇ ଟାଇମ ରେ ହିଁ ମୋର ଭାବିବାର ଥିଲା ଆଉ।
ହୁଁ। ଏବେ ତମର ଗାଡିର କେତେ ହେଇଗଲାଣି?
ଚାରିଟା ବୋଧେ।
ଆଚ୍ଛା।
ହୁଁ, ହଁ ବା କେତେ ଜଲଦି ସରିବ ତିନି ବର୍ଷ ମୁଁ ସେଇ କଥା ଭାବ
ତମେ ଆଣିଛ କେତେ ଲକ୍ଷେ ପଚାଶ? ଦବ କେତେ?
ଲକ୍ଷେ ଅଶୀ ବୋଧେ ହେଇଯିବ।
ଷାଠିଏ, ସତୁରୀ, ଅଶି, ତିରିଶି ହଜାର ବାବାରେ। ଇଏମାଇ କେତେ ବଡ ଭୁଲ ଡିସିସନ୍।
ହଁ, ପର ଆଉ କଣ କରିବା। ମୋ ଜୀବନରେ ମୁଁ ଇଏମାଇ ଖାଲି ଶୁଣିଥିଲି ତା ରୁଲ କିଛି ଜାନନଥିଲି ହେଲା ଖାଲି ଗୋଟେ ୱାର୍ଡ଼ ଶୁଣିଥିଲି। କିନ୍ତୁ ଆ ଲାଇଫ୍ କୁ ଆସି ଆସିଲାଠୁ ଶଳା ଇଏମାଇ ଏତେ ଶଳା ମାନେ ମାନେ ମୁଁ ପୁରା ବିରକ୍ତ ହେଇଗଲାଣି।
ତମେ କାଡ୍ଟା ହିଁ କାଇଁ ରଖିଛ ସେଟାକୁ ବ୍ଲକ କରିଦିଅ। ରଖିବ ହି କାଇଁ ହବ ହି କାଇଁ। ମେନ ପ୍ରୋବ୍ଲେମ ସେଇଆ ସେ ଜାଣୁଛି ଅଛି ତ ସେ ଯାହା ହେଲା ଆର ଆ ପାଖରେ ତ ବା
ଆଉ ତା ନିଜର ବି ଆକାଉଣ୍ଟ ଶୁଣ ତାର ନିଜର ବି ଠିକ ନାହିଁ ଯେ ତା ନିଜ ଆକାଉଣ୍ଟ ମାନେ କୋଉଠି ଗୋଟେ କଣ ଡିମାର୍ଟ ଗୋଟେ କଣ ଡିମାର୍ଟ ଆକାଉଣ୍ଟ ଖୋଲିଥିଲା। ମାନେ ମୁଁ ଆକୁ ପଚାରିଲି ତୁ କଣ ପାଇଁ ଖୋଲିଥିଲୁ। ନା ମୁଁ ଖୋଲିନି ଆଉ ସେ ଖୋଲିଦେଇଛି। ମୁଁ କହିଲି କେମିତିକା ମାନେ ବ୍ୟାଙ୍କ ବାଲା ତ କେବେ ବି ମନକୁ ଖୋଲିବେନି। ହେଲା ଯଦି ତୋ ପାଖକୁ କିଛି ମେସେଜ ଫେସେଜ ଆସିଥିବ ତୁ ଯଦି ତାପରେ ଓକେ ଫକେକି କଣ କରି ଦେଇଥିବୁ ତାହେଲେ ସେଇଟା ହେଇଥିବ।
ଆଚ୍ଛା ତମେ ଜାଣିଛ ସତ୍ୟଜିତ୍ ଅଶୀ ହଜାର ବୁଡେଇଛି। ଅଶୀ ହଜାର ନା ସତୁୁରୀ ହଜାର।
ହଁ!
ହଁ, ଏଇ ଜଷ୍ଟ ରିସେଣ୍ଟଲି ମାନେ ମାସେ। କଣ କର ମୁଁ ଜାଣିନି ବଟ୍, ମୁଁ ଭାବୁଛି ସି ଏମିତି କୋଉଠି ମାନେ କିଏ ଗୋଟେ ତାକୁ ଫସେଇଛି। ଝିଅ ଚକର ମତେ ଏମତି ଲାଗୁଛି। ବାକି ପୁରା କଥା ମୁଁ ଜାଣିନି କଣ। ସିଏ କହୁଛି ମତେ ଗୋଟେ ଲିଙ୍କ ଆସିଲା ମୁଁ ଖୋଲିଲି ମୋ ପଇସା ପଳେଇଲା। ଯୋଉ ସରି ମୁଁ ଗୋଟେ କଣ ଥାର୍ଡ ପାର୍ଟି ଆପ ଡାଉନଲୋଡ କରିଥିଲି ବୁ- ମୁଭି ଦେଖିବାକୁ ତାପରେ ସେ ଡିଲେଟ ହେଇଗଲା। ପଇସା କଟିଗଲା। ନେଟଫଲିକ୍ସ କାଇଣ୍ଡ ରୁ।
ଆକାଉଣ୍ଟ ସେଥିରେ ଲିଙ୍କ୍ କରିଥିଲା?
କଣ କରିୁଥିଲା ମୁଁ ଜାଣିନି ବଟ୍ ସେ ଶୁଣିବାକୁ ଜାହା ମିଳୁଛି ଆଉ ବାକି କଣ ଏକ୍ଜାକ୍ଟ କଥା ମୁଁ ଜାଣିନି।
ହଁ- ହଁ, କେବେର କଥା ଏଇଟା?
ମାସେ ଭିତରେ।
ଓହୋ ଇଏ ତ ଏବେ କଥା ହଉନାହାନ୍ତି ନା?
ହଁ ବଟ୍ ଆଠୁ ଶୁଣଥିବ କି ନାହିଁ ମୁଁ ଜାଣିନି ବଟ୍ ଏଇ ମାସ ଭିତରେ କଥା।
ହଁ, ମୁଁ କହିଲି ଇଏ ତ କଥା ହଉନି ନା?
ନାଁ ନାଁ, ଇଏ କଥା ହଉନି।
ହୁଁ
ବେକାର ଛୋଟ ଛୋଟ କଥାକୁ ନେଇ ମାନେ ଗୋଟେ ରିଲେସନସିପ ଦିଷ୍ଟବାନ୍ସ ନ ହଉ
ନା ମୁ ଗୋଟେ ଦୃଷ୍ଟିରୁ ଭଲ ମୁଁ ଶଳା ଆକୁ ବାର ବାର ମନା କରେ ହେଲା ଭାଇ କଣ ଦରକାର ତୋର କଣ ଦରକାର ତୁ ଯାଉଛୁ କଣ ପାଇଁ ତତେ କି ପଦେ କହୁଛି କଣ ପାଇଁ ହେଲା ଆଉୁ ତୁ ଯଦି ତୋର ସେତିକି ନାହିଁ ତୁ ଯଦି ନ ଦେଇ
କହିବା କଥା ଶୁଣ ଏବେ ଏଇ ସିଚୁଏସନ ଟା ଯୋଉ ହେଲା ହେଲା ଏମିତି ନୁହଁ ତ ସତ୍ୟଜିତ କୋ ଗୋଟେ ଇମ୍ପୋଟାନ୍ତେ ଏଭିଏଣ୍ଟ ଇଏ ତାକୁ ଆଭଏଡ କରିବେ ନାଇଁ ସେଟ ତ ପସିବିଲୁ ନୁହଁ ସିଏ ସବୁ ଇଭେଣ୍ଟ ରେ ଆସିବ ସିଏ ଯଦି ସବୁ ଇଭେଣ୍ଟ ରେ ଆସିବ ଇଏ ବି ସବୁ ଇଭେଣ୍ଟ ରେ ଯିବ ତ ସେଠି ତା ମାନେ କେମିତି କୋପ କପ କରେ ମୋର କହିବା କଥା କି ଭାଇ କ୍ଲିୟର ରହ ମୋର କି ଆଙ୍କର ମେ ପ୍ରୋବ୍ଲେମ ହେଲା ଇଏ ଯୋଉ ରିପ୍ଲାଏ ଟା ଦିଅନ୍ତି ସେଟାପୋପ୍ରିଟ ୱରେ ଯଦି ହେଲା ଯିଦି ମୋର କହିବା କଥା କି ଯଦି ସତ୍ୟଜିତ କୁ ସିଏ ସେଇ କଥା ଟା କହିଥାନ୍ତା କି ତୁ ତ ମତେ ତ କିଛି କହିନଥିଲୁ ଭାଇ ଆଉ ମୋ ପାଖରେ ଏବେ ନାହିଁ ହଉ ମୁଁ ତୋତେ ଦେଖିକି କଣ ଗୋଟେ ପଠେଇଦେବି ହେଲା ଯଦି ସିଏ ତାକୁ ଏଇଟା କହିଲା ଯଦି ସିଏ ତାକୁ ଆଠଶହ ଟଙ୍କା ମାଗିଲା ଆଠଶହ ଟଙ୍କା ନ ଦେଇ ପାରିଲେ ବି ମିନମମ ଟା ଦୁଶହ ଟଙ୍କା ତମେ ଦେଇ କରିନଥାନ୍ତ ଯେହେତୁ ତମେ ଆଟେନ୍ କରିଛ ତମେ ଖା ଆଟି ଲିଷ୍ଟ ଖା ପଇସା ଟା ବି ଭାବିକି ତମେ ଦେଇଥାନ୍ତ ଦୁଇଶହ ଟଙ୍କା ଭାବିକି ତମେ ସେଇଟା କଣ କହିଥାନ୍ତତା କି ଭାଇ ଆଉ ମୋ ପାଖରେ ତ ନାଇଁ ତୁ ତ ମତେ କିଛି କହିନଥିଲୁ ଆଉ କେତେ କଣ ପଡିବ ଆଉ କହାର ଯ ହେଇଛି ଯେ ଆଉ ମୁଁ ତୁ ନହେଲେ ଗୋଟେ କାମ କରିଥା ଦେଇଥା ମୋ ପାଖରେ ହେଲ ଦେଇଦବି ସେମିତି ହେଇଥିଲି ମୁଁ ଯେତିକି ସତ୍ୟଜିତ୍ କୁ ଜାଣିଛି ସେ ସେମିତି ନୁହେଁ ମାନେ ସେ ପିଲା ଟିକେ ମାନେ ତାର ବହୁତ ଅଧିକ ଅହଙ୍କାର ଯୋଉ ଅଛି ବଟ ସିଏ ସେମିତି ଖରାପ ପିଲା ନୁହ ହେଲେ ଯେମିତି ସେ ଯୋଉ ସିକ୍ଟୁଅସନ କ୍ରିଏଟେ ହେଲା କଣ ପାଇଁ ସେତିକି ବେଳେ କାହିଁନା ଆଙ୍କ ରିପ୍ଲାଏ ପାଇଁ ହେଲା ଇଏ ଯେମିତି ଲାଇ ଦେଲେ କେନା ଇଏ କଣ ଇଏ କ ଫାଷ୍ଟ କହିଲେ କି ଦେଇଦେବି ଦେଇଦେବି ଦେଇଦେବି ଏମିତି କିଛି କହିଲେ ତିି ଚାରି ଥର
ହଁ ଇଏ ସେମିତି ହିଁ କରେ ଇଏ ସବୁବେଳେ ସେମତି କରେ ମାନେ ମାନେ ଖାଲି ମାନେ ଇଏ ମାଟ୍ୟର ନୁହଁ ମାନେ ପଇସା ମାଟ୍ୟର ନୁହଁ ଅନ୍ୟ କୌଣସି ବି ମାଟ୍ୟର ହେଲେ ଇଏ ସେଠି ଯୋଉଟା କହିବାର ଥିବ ସେ କଥାଟା କୁହେନି ଆଉ ସେଇ ସେଇ ସମୟ ପାଇଁ ସି ସେ କଥାଟାକୁ କଣ କହିଲ ମାନେ ସେଇଠି ହଁ ମାଡି ଦେଇକି ଆସେ
ତାପରେ ଶୁଣ ମୋର କହିବା କଥା କି ଇଏ ଯେତିକି ମତେ ଏକ୍ସପ୍ଲେନ କଲା ଇଏ ମତେ କହିଲା କି ଦେଖେ ସମସ୍ତେ ବସିଛନ୍ତି ସମସ୍ତେ ନିଜର ମାନେ ନି ଚୋର ଉ କଣ ପାଟ୍ ଦେଇଛନ୍ତି ସିଏ ବି ଜାଣିଚ ମତେ ଦେଇଛନ୍ତି ତ ସିଏ ଯେତେବେଳେ ବସିଲା ସିଏ ଜାଣିନିକି ତାକୁ ତା ପାଟ ତା ଦବାକୁ ପଡିବ ବୋଲି ଆଉ ଯଦି ବି ସେମିତି ହେଲା ଯଦି ତାକୁ କିଏ ଇନଫର୍ମ କଲେନି ଆଉ ସେ ଯଦି ଭାବିଲାନି ଯାହା ବି ହେଲା ଇଏ କହିବା କଥା ସଏ ଜାଣ ଇଏ କରିବା ହେଲା ଆଉ ତା ସାଙ୍ଗରେ ବି ଜାଣିକି ଖେଳିଲା ଇଏ କହିବା କଥା ତୋ ପାଖରେ ନାହିଁ କି ଯାହା ବିି ହେଇଛି ତୁ ସେତିକବେଳେ କହିଦବାର ଥିଲା କି ଭାଇ ଆଉ ଏବେ ତ ମୁଁ ପା ନାହିଁ ତୁ ଗଟେ କାମ କରିଥା ଦେଇଥା ମାନେଜ କରିଦେଇଥା ମୁଁ ତ ଦେଇଦେବି କେତେବେଳେ କଣ ଏମିତି କରିକି ହେଲା ସେତିକି କହିଦେଇଥିଲି ବି ସତୀ ଫରଦର ଆଉ କଲ କରି ମାଗିିନଥାନ୍ତା କି କହିନ ଏମି ଯୋଉ ସବୁ ସୋଧାସୋଧୀ କରିଲା ଯାହା ବି ହେଲା ସେ ଯୋଉ ବ୍ଲକ୍ ବ୍ଲକ୍ ସତ୍ୟଜିତ୍ କଣ କିଛି ସୋଧିନି ହେଲା ମୁଁ ଯେତିକି ଶୁଣିଲି ତିନିଥର ସେ ଫୋନ କଲା ଇଏ ତିନିଥର କହିଲା କି ଯେ ହଁ ଭାଇ ଦେଇଦବି ଦେଇଦବି ହ ତାପରେ ଚାର ନମ୍ବରକୁୁ ଇଏ ତାକୁ କଣ ମାନେ ରିପ୍ଲାଏ କରିକି ଏମତି ସୋଧାସଧି କରିଛନ୍ତି ଯୋଉଥିରେ କି ସତ୍ୟଜିତ୍ ତା ପରେ ଆକୁ ଡାଇରେକ୍ଟ ବ୍ଲକ କରି ତା ନମ୍ବର ଡିଲିଟି କରଛି ହେଲା ତାପରେ ସେଠୁ ଇଏ ସେଇଟ କଥା ଥା କହିବା କଥା କହିଲା କି ମୁଁ ଏ ଭିତରେ ପଶିବାକୁ ଚାହୁଁନି ଆଉ ମୁଁ ଜାଣିନି ସତ୍ୟଜିତ୍ କଣ ଭୁଲ ଆର କଣ ଭୁଲ କିନ୍ତୁ ମୋର ଓପିନିଅନ ଏଇଆ କି ଭାଇ ତୋର ଯଦି ଦେଇ ପାରୁନଥିଲୁ ତୁ ତାକୁ କହିଦେଇଥାନ୍ତୁ। ଆଉ ଯେତେବେଳେ ତୁ ଗୋଟେ ଜାଗାକୁ ଆସିଚୁ। ତତେ ପୁଣି ପୂର୍ବ ଦିନ କଲେକ୍ସନ ହଉଛି ତୁ ସବୁ ଦେଖିଛୁ ତୁ ସବୁ ଜାଣିଛୁ। ତୁ କେମିତି ତା ପରଦିନ କହୁଛୁ ଯେ ନା ଭାଇ ମୁ ଜାଣିନି, ତୁ ମତେ କହିଲୁନି ଏଥିରେ କହିବା କଥା ହିଁ ଆସିଲା କଣ। ତୁ ତ ତା ପୂର୍ବ ଦିନ ଦେଖୁଛୁ ନା ଆମେ ସମସ୍ତେ ଦଉଛୁ ପଇସା କଲେକ୍ସନ ହଉଛି ତୁ ତ ଜାଣିଛୁ